ହ୍ୟାଲୋ।
ନାଁ କଣ କରୁଛ?
ହୁଁ ବସିଥିଲି।
ଆଛା ଖାଇ ପିଇ ସାରିଲଣି?
ନା ଖାଇନି ଖାଇବି।
ଆଚ୍ଛା ଆଜି ରୋଷେଇ ସବୁ କଣ ହେଇଛି?
ଭାତ ଡାଲି ଭଜା।
ଆଚ୍ଛା। ହ ଆଉ କଣ କଣ ସବୁ ବର୍ତ୍ତନ କରୁଛ ତମେ?
ମୁଁ ବସିଥିଲି ଏମତି ପଢୁଥିଲି।
ପଢୁଥୁଲ କଣ ପଢୁଥୁଲ?
ହଁ ଏମ୍ ଆଇ ଏଲ୍।
ଏମ୍ ଆଲ ଏଲ୍ ମାନେ ଓଡିଆ ଓଡିଆ ତମର ଭଲ ହୁଏ? ଓଡିଆ ତମର ଭଲ ହୁଏ?
ହଁ।
ଆଚ୍ଛା ଆଚ୍ଛା ଓଡିଆ ବିଷୟରେ କଣ ଜାଣିଛ ତମେ ମତେ କହିଲ ମ ସ୍କୁଲ ଲାଇଫ୍ ରେ ପଢିଥିବ କଲେଜ ଲାଇଫ୍ ପୁଣି ପଢିଲଣି ତମେ କଣ ସବୁ ଓଡିଆ କଣ ସବୁ ଜା ଜାଣିଛ ଓଡିଆ ପିଲା ଓଡିଆ ବିଷୟରେ କଣ ସବୁ ଜାଣିଛ ମତେ କହିଲ ଟିକେ?
ଓଡିଆ ହଉଛି ଆମ ମାତୃଭାଷା ମର ହାଲୋ।
ଆଚ୍ଛା ଆଉ ସବୁ ଆଉ ତମ ଘର ଲୋକ ସବୁ ଏବେ କୋଉଠି ଅଛନ୍ତି ତମ ମାମା ସବୁ ମା କୋଉଠି ଅଛନ୍ତି?
ସେ କାମରେ ଅଛନ୍ତି ଟିକେ।
ହୁଁ ଆଚ୍ଛା ଆଉ ତମର ଜେଜେବାପା ଜେଜେମା ଏମାନେ ସବୁ ଅଛନ୍ତି? ଆ ସ ସେମାନେ ସବୁ କୋଉଠି ରହୁଛନ୍ତି?
ସବୁ।
ନାରେ ଆଛା। ଆଉ ତମେ ସବୁ ଏଠି ତମ ଗାଁ ରେ ସି ସବୁ ସେଠି ଏକା ସବୁ କେମିତି ରହୁଛନ୍ତି?
ସେଠି ବଡାପାରିକେ ଅଛନ୍ତି ତାଙ୍କସହିତ ରହିଛନ୍ତି।
ଆଉ ତମ ସାଙ୍ଗସାଥିଙ୍କ ବିଷୟରେ କଣ ସବୁ କହିଲ, ତମ ସାଙ୍ଗସାଥି ସବୁ କେମିତି କି ସବୁ ତମେ ବନ୍ଧୁ ଭଳିଆ ରହୁଛ, କେମିତି କଣ ସବୁ ସାଙ୍ଗଙ୍କ ବିଷୟରେ ସବୁ କହିଲ?
ମୋ ସାଙ୍ଗ ମାନ ସବୁ ବହୁତ ଭଲ। ଆମେ ମାନେ ମିଶିକି ବହୁତ ବୁଲାବୁଲି କରିବାକୁ ଯାଉ। ଆଉ ଏକାଠି ପାଠ ପଢ଼ୁ।
ମୋ ସାଙ୍ଗ ମାନ ମତେ ବହୁତେ ଭଲ ପାଆନ୍ତି।
ଆଚ୍ଛା ତମ ସାଙ୍ଗମାନେ ତମ ଘରକୁ ଆସନ୍ତି?
ହୁଁ।
ଆଛା, ତମ ସାଙ୍ଗମାନେ ଯେତବେଳେ ତମ ଘରକୁ ସବୁ ଆସନ୍ତି, ତମେ କଣ ସବୁ କର, ସବୁ ଘରେ ଏକାଠି ଯେତେବେଳେ ସବୁ ସାଙ୍ଗମାନେ ମିଶିଯାଅ, କଣ ସବୁ କର, ସବୁ
ହେ ଆଉ ଖାଉ ସାଙ୍ଗମାନେ ଆସିକି ରୁହନ୍ତି ମୋ ସାଙ୍ଗରେ ଖାଇ ପିଇକି ଯାଆନ୍ତି।
। ଆଚ୍ଛା ତମ ସାନ ଭାଇ ଙ୍କୁ ତମେ ପାଠ ପଢାଅ ତମ ଭାଇ ବଦ୍ମାସି ହୁଅନ୍ତି।
ନା
ସେୟା ଆଉ ତମେ କାହାକୁ ବେଶୀ ଭଲ ପାଅ ମାମାଙ୍କୁ ମାଙ୍କୁ ନା ବାପାଙ୍କୁ।
ହଁ ମୁଁ ମୋ ମାମା ଙ୍କୁ
ମା ଙ୍କୁ ଆଚ୍ଛା ମା ଙ୍କୁ ତମେ ବହୁତ ଭଲ ପାଅ ନା ଯାହା ହଉ ମା ହଉଛନ୍ତି ଆମର ବହୁତ ଶ୍ରେଷ୍ଠ ମା ମା ଙ୍କୁ ଏତେ ଭଲ ପାଉଛ ଜାଣିି ବହୁତ ଖୁସି ଲାଗିଲା କିନ୍ତୁ ଯେହେତୁ ତମେ ତା ତାଙ୍କ ଅ ଝିଅ ତ ବାପା ମା ଦି ଜଣଙ୍କୁ ଭଲ ପାଇବ ସେମିତି ମାଙ୍କ ବିନା ତ ତମେ ଏକା ରହିପାରିବନି ନା କି ବାପାଙ୍କ ବିନା ତ ରହିପାରିବନି। ତ ଯେତେବେଳେ ବି ଭଲ ପାଇବ ଯିଏ ବି ପଚାରିବ ତମେ କହିବ ମୁଁ ମା ବାପା ଦି ଜଣଙ୍କୁ ସମାନ ଭାବରେ ଭଲ ଭଲ ପାଏ। ଆଉ ତମ କଲେଜ ରେ ସବୁ କଣ ସବୁ ତମେ କେ ପାଠ ପଢା ଯୋଉ ସବୁ ଭଲ ଚାଲିଛି
ଆଜ୍ଞା।
ହ ତମେ କଲେଜକୁୁ ସବୁ କେମିତି ଯାଅ।
ଆମେ କଲେଜ ବସ ରେ ଯାଉ କଲେଜ କୁ
ଆଚ୍ଛା ବସ ରେ ବସ ରେ ସବୁ ପିଲା ଆସନ୍ତି ବୋଧେ କଲେଜ କୁ
ଆଜ୍ଞା।
ଆଚ୍ଛା। ଆଉ ତମେ କଣ ତମ କଲେଜ ଲାଇଫ ରେ ତମେ ପାଠ ପଢା ଛାଡିକି ତମକୁ ଆଉ। କଣ ସବୁ କରିବା ପାଇଁ ଭଲ ଲାଗେ ଅଲଗା କାମ ସବୁ
ମତେ ଚିତ୍ର କରିବାକୁ ଭଲ ଲାଗେ ଆଉ କଳା ଉପରେ ମୋର ଟିକେ ଅଛି। ତା ଛଡା ସିଲେଇ କରେ।
ତମେ ଚିତ୍ର କରି ଶିଖିଛ?
ଆଜ୍ଞା।
ଆଚ୍ଛା ତମେ ସେ ତମେ ଯୋଉ ଜଗନ୍ନାଥଙ୍କ ଚିତ୍ର କରିପାରିବ?
ଆଚ୍ଛା। ଆଉ ତମ ଭାଇଙ୍କର ସେମତି କଣ ସବୁ ରୁଚି ଅଛି ସବୁ ପାଠ ପଢାକୁ ଛାଡିକି।
ମୋ ଭାଇଙ୍କର ବି ସେମିତି ଚିତ୍ର ଉପରେ ରୁଚି ଅଛି। ହେ ଖେଳ ଉପରେ ବି ରୁଚି ରଖ। ନ୍ତି।
ଆଚ୍ଛା ତମ ଭାଇ ଭଉଣୀ ତାହେଲେ ଦି ଜଣ ଚିତ୍ର କର।
ଆଜ୍ଞା।
ଆଛା ବହୁତ ଭଲ କଥା ବହୁତ ଭଲ କର। ଜୀବନରେ ବହୁତ ଉନ୍ନତି କର। ଆଉ। ଆଉ ତମ ଆଡେ ଆଜି ବର୍ଷା ହେଇଥିଲା କି?
ନା ବର୍ଷା ହେଇନି ଖରା ହେଇଛି।
ଆଚ୍ଛା ଆମର ଆଜି ଏପଟେ ବହୁତ ଜୋରରେ ବର୍ଷା ହଉଥିଲା ବର୍ଷା ସହିତ ବିଜୁଳି। ଘଡଗଡି ବହୁତ ଜୋରେ ମାରୁଥିଲା ତାପରେ ବିଦ୍ୟୁତ କାଟ ବି ହେଇଯାଇଥିଲା। ମୁଁ ଭାବିଲି ବୋଧେ ଆଜି ଆଉ ଆସିବନି। ଆଉ ଯା ହୋଉ ଭଗବାନଙ୍କ ଦୟାରୁ ବହୁତ ଜଲଦି ଆସିଲା। ଆମେ ନହେଲେ ଯଦି ବିଦ୍ୟୁତ ନ ରହିଲା ଏଇଭଳି ଖରାଦିନେ ଆମେ ତ ବହୁତ ହଇରାଣ ହେଇଥାନ୍ତୁ। ଭଗବାନଙ୍କ ଦୟାରୁ ବହୁତ ଜଲଦି ଆସିଗଲା ବିଦ୍ୟୁତ ଆମେ ବହୁତ- ଶାନ୍ତିରେ ରହିଛୁ ଏଇନା ନହେଲେ ଏଇ ଯୋଉ ଖରା ହଉଛି ତା ମଝିରେ। ଇଏ ସବୁ ବିଦ୍ୟୁତ କାଟ୍ ହେଲା ହେଲାଳୁକୁ ବହୁତ ହଇରାଣ ହବା ପାଇଁ ପଡୁ଼ଚି।
ଆଜ୍ଞା।
ତ ତମକୁ କୋଉ ଋତୁ ବେଶୀ ଭଲ ଲାଗେ?
ଶୀତ ଋତୁ ବହୁତ ଭଲ ଲାଗେ।
ଶୀତ ଋତୁ କଣ ପାଇଁ?
ଶୀତ ଋତୁରେ ବୋ ବେଶୀ ଗରମ ହୁଏନି କି ବର୍ଷା ହୁଏନି। ଭଲ ଲାଗେ ସେ ଋତୁରେ ବୁଲିବାକୁ ଯିବାକୁ ଭଲ ଲାଗେ। ସେଥିପାଇଁ ମୋତେ ଶୀତଋତୁ ଭଲ ଲାଗେ।
ଆଚ୍ଛା ଶୀତ ଋତୁରେ ତମକୁ କଣ ସବୁ ଖାଇବାକୁ ଭଲ ଲାଗେ?
ଶୀତ ଋତୁରେ ବିଶେଷ କରି ଗରମ ଗରମ ଜିନିଷ ତ ଖାଇବାକୁ ଭଲ୍ ଲାଗେ। ଆଉ ତ ଛାଡ଼ ବୁଲା ବୁଲି କରିଆକୁ।
ଆଚ୍ଛା। ଆଉ ଆଉ ତମର ତମ ଗାଁ କୁ ଯେତେବେଳେ ଯାଅ ତମ ଗାଁ ତମ ଗାଁ ଭଲ ଲାଗେ ନା ତମକୁ ଏଇ କି ତମ ସହର ଭଲ ଲାଗୁଚି?
ଗାଁ ବି ଭଲ ଲାଗେ ସହର ଭଲ ଲାଗେ ଗାଁ ରେ ଅଧିକ। ହଁ ଭଲ ଲାଗେ। ଗାଁରେ ଆମ ସଂସ୍କୃତି ଆମ କଳା ଆମ ଇଏ ହେ ମ ବ - ବହୁତ୍ ଭଲ ଲାଗେ।
ହୁଁ ଇଏ ଠିକ୍ କଥା।
ସହର ଅପେକ୍ଷା ଆମ ଗାଁରେ ପର୍ବପର୍ବାଣୀ ଗୁଡି଼କ ବହୁତ ଭଲ ଭାବେ- ଆୟୋଜନ କରାଯାଏ। ପାଳନ କରୁ ଆମେ ଯାଇକି ଗାଁରେ ବହୁତ ପ୍ରକାର ପର୍ବପର୍ବାଣି।
ହୁଁ ଯେତେ ଯାହା ହେଲା ଆମର ଗାଁ ର ପରିବେଶ ବହୁତ ସୁନ୍ଦର। ଆମ ସହରରେ ତ ଆମର ଆଜିକାଲି ବହୁତ ବାୟୁ ପ୍ରଦୂଷଣ ହଉଛି। ଏସବୁ ରୁ ମୁକ୍ତି ପାଇବା ପାଇଁ ଆମ ଗାଁ ପରିବେଶ ଆମର ବହୁତ ବଢି଼ଆ ଆମ ଗାଁ ରେ ଆମର ଯୋଉ ଗଛ ଲ ତା। ଏସବୁ ଥାଏ ସେଠି ଏତେ ବାୟୁ ପ୍ରଦୂଷଣ ହଉନି ତ ଆମ ଗାଁ ଏରିଆ ବହୁତ ବଢି଼ଆ ଆମର ଭଲ୍ ଲାଗେ ଗାଁ। ପରିବେଶ ସହର ଅପେକ୍ଷା ସହର ଭଲ ଲାଗେ ସହର ଆମର ଉନ୍ନତି କରିଗଲାଣି ସହର ମଧ୍ୟ ବହୁତ ଭଲ। ଯେତେ ଯହା ହେଲେ ଆମର ଗାଁ ଉନ୍ନତି ଆମ ଗାଁ ବହୁତ ବଢି଼ଆ ଲାଗେ। ଆଚ୍ଛା ତମ ଗାଁ ରେ ସବୁ କିଏ କିଏ ରହୁଛନ୍ତି।
ଗାଁ ରେ ମୋ ବଡ଼ ବାପା, ବଡ଼ ମା ମ ଜେଜେମା, ଜେଜେବାପା, ଭାଇ ସମସ୍ତେ ରହୁଛନ୍ତି।
ଆଚ୍ଛା ତାହେଲେ ତମର ବହୁତ ବଡ଼ ଫ୍ୟାମିଲି ନା।
ଆଜ୍ଞା।
ଆଚ୍ଛା। ଆଉ ତମ ସାନଭାଇ କଣ ସ୍କୁଲ ଯାଉଛନ୍ତି? ଆଚ୍ଛା ସିଏ ଆସିବ କେତେବେଳକୁ ପୁଣି? ଆଚ୍ଛା ଚାରିଟା ବେଳକୁ ଆସିବ ନାଁ।
ଆଜ୍ଞା।
ଆପଣ ଉ ଖାଦ୍ୟ ସାଙ୍ଗେରେ ନେଇକି ଯାଆନ୍ତି ନା ତାଙ୍କ ସେଇ ସ୍କୁଲରେ ମିଳେ?
ଖାଦ୍ୟ ସାଙ୍ଗରେ ନେଇକିଯାଏ।
ଖାଦ୍ୟ କିଏ ତମେ ପ୍ରସ୍ତୁତ କରିକି ଦିଅ?
ମା ପ୍ରସ୍ତୁତ କରିିକି ଦିଅନ୍ତି।
ତମେ ବି ତ ରୋଷେଇ ଶିଖିଛ ତମେ ବି ତ ପ୍ରସ୍ତୁତ କରିକି ଦେଇପାରିବ ତମ ଭାଇ କୁ?
ଆଜ୍ଞା ଯେବେ ଯେବେ ମୋ ମମି ବ୍ୟସ୍ତ ଥାନ୍ତି କରିପାରନ୍ତିନି ମୁଁ କରିକି ଦିଏ।
ବହୁତ ଭଲ କଥା ଯେତେ ଯା ହେଲେ ମାଆଙ୍କୁ ସାହାଯ୍ୟ କରିବା ବହୁତ ଭଲ ଜିନିଷ। ଆଜି କାଲିକାର ବ୍ୟସ୍ତ ବହୁଳତା ଜୀବନ ଭିତରେ ମାଙ୍କୁ ସାହାଯ୍ୟ କରିବା ନିହାତି ଦରକାର।
ମୋ ଭାଇ ମଧ୍ୟ ମୋ ମାଙ୍କୁ କାମରେ ସାହାଯ୍ୟ କରନ୍ତି। ତାଙ୍କୁ କାମରେ ସାହାଯ୍ୟ କରେ।
ବହୁତ ଭଲ ଲାଗିଲା ତମ କଥା ସବୁ ଶୁଣିକି ବହୁତ ଭଲ ଲାଗିଲା। ହଉ ମୁଁ ତାହେଲେ ରଖୁଛି ପରେ କଥା ହେବି। ହଉ।